ହ୍ୟଲୋ
ହଁଅ କଣ କରୁଥିଲୁ?
ଏଇ ଶୋଇଥିଲି ଆଉ ନିଦରେ ଶୋଇନି ହେନ୍ତି ଗଡ଼ପଡ଼ ହଉଥିଲି ଆଉ ତୁ?
ମୁଁ ବି ସେଇଆଏମିତି ବାହାରେ ବୁଲୁଛି ଆଉ।
ବାହାରେ ବୁଲୁଚୁ ଗରମ ହଉନି କି?
ଥିଲି ତ ଟିକେ ବସୁଛି ବାହାରେ ଭଲ ଲାଗିବ ପବନ ଟା ଦଉଛି ନା।
ଓହୋଓ ହଁ ତମର ନ ସେଇ ଭଳିଆ ଆଉ। ପବନ ଭଲ ଦଉଥିବ ଆଉ।
ତମ ତମ ଆଡେ ବି ତ ନଦୀ ପଡିିବ ନା ନା ପୁରା ମାନେ ହେଇ ସାରିଲାଣି ଯେମିତି ସହର ଟାଇପ ଟା।
ନା ନା ଆମର ନଦୀ ଅଛି ପୋଖରୀ ଅଛି ପାଖରେ ପୋଖରୀରେ ମାଛ ଚାଷ ବି କରିଛନ୍ତି ଏ ବର୍ଷ। ଚାଲିଛି ସବୁ ଆଉ ଆଉ ତମ ଆଡେ?
ଆମ ଆଡେ ତ ସବୁ ଚାଷ ହଉଛି ସେ ମୁଗ ବିରି ଧାନ କରୁଛନ୍ତି ବିକୁଛନ୍ତି ଭଲ ପଇସା ବି ହଉଛି ପୁଣି ଏଥରକ ଏଇଟା କାଜୁ ଟାଇମ ଥିଲା ନା। ତ ସେମାନେ ଯୋଉମାନେ କାଜୁ ଫାଜୁ ଲଗେଇ କି ଉଁ ବିକ୍ରି କରୁଛନ୍ତି ସେମାନଙ୍କ କାଜୁରେ ବି ଭଲ ପଇସା ହୁଏ ନା ଏଥରକ ନେଇଛନ୍ତି ଶହେଚଉରାଳିଶି କୋଉଠି ଶହେସତଚାଶି ଶହେପଚାଶ ଆଉ ରେଟ୍ ହେଇଗଲେ ଶହେ ଚାଳିଶି ନେଇଯାଉଛନ୍ତି ଆଉ ଆମକୁ ତ ଠକିକି ଶହେ ଚାଳିଶି ନେଇଯାଇଥିଲେ।
ହଁ ଆମ ଆଡେ ବି ସେତିକି ରେଟ୍ ଅଛି। ଆଉ ଆମର ଶହେ ପଇଁଚାଳିଶ ବୋଧେ ଦେଇଛନ୍ତି କି କଣ ଠିକ ସେ ଜାଣିନି କେମିତି ସେତିକି ହେଇଥିବ ଆଉ। ଆମଆଡେ ତ ଏତେ କାଜୁ ଗଛ। ନାହିଁ କୋଉ କେତେ ହଉଛି ଟିକେ ବିକି ଦଉଛନ୍ତି ଆଉ।
ହୁଁ ଆଉ ଧାନ ତମର ଏମିତି ଫସଲ କରିଥିଲ ନା କାହାକୁ ଦେଇଥିଲ କରିବାକୁ।
ନାଇଁ ନାଇଁ ଆମ ବିଲ ନିଜେ କରିଥିଲେ ବାପା। ତମର?
ଦେଇଛନ୍ତି ମାନେ ଯୋଉମାନେ ଛୋଟ ମାନେ ସେମାନଙ୍କୁ ଦିଆ ହେଇଥିଲା ଆ ନିଅ ତମେ କର ଆ ଅଧା ଅଧା ଆଉ ଯାହା ଫସଲ ହବ ତମର ଅଧା ଆମର ଅଧା ଆଉ ପଇସା ଦବନି କି ଆମେ ପଇସା ମାଗିବୁନି ଆଉ କାରଣ ସେମାନେ ବି ଗରୀବନା କୋଉଠୁ ଆଣିବେ? ସେୟା ଖାଲି ଆମର ବାଧ୍ୟରେ କେହି ନ କରିବାକୁ କାଇଁ ଖାଲିଟା ବିଲ ଟା ଖାଲି ପଡିବ ମରୁ ମାନେ ଇଏ ହବ ମାନେ ଖାଲି ଏମିତି ପଡିବ ବିଲ ଟା ସେଇଥିପାଇଁ ବାପା ଦେଇଦେଇଛନ୍ତି ଯାହା ହବ ତମର ଅଧା ଆମର ଅଧା ଆଉ।
ହଁ ଭଲ କ।
ଆପୁଣି ଏକୁଟିଆ ଘରକୁ ନା ବାପା ସ୍କୁଲ ଯାଉଛନ୍ତି ବାପା ବି ଅଛନ୍ତି ତୋ ବାବା ବି ତ ଅଛନ୍ତି ସେ ଯାହାର ବି ହଇରାଣ ହଉଥିବେ।
ହଁ ପରା ବାପା ପୁରା ଆସିଯାଉଛନ୍ତି ବହୁତ ବାଟ ହେଇଯାଉଛି ନା ତାଙ୍କ ସ୍କୁଲ ଆସିଲା ବେଳେ ବହୁତ ଲେଟ୍ ହେଇଯାଉଛି ରାତିରେ ମାନେ ଆସୁ ଆସୁ ସେଇ ପାଞ୍ଚଟା ହେଇଯାଉଛି ସନ୍ଧ୍ୟା ଆଉ କୋଉ ଦିନ ଏମିତି ର ବିବାରେ ଶନିବାରେ ଯେତେବେଳୁ ଅଧା କ୍ଲାସ ହଉଛି ଅଧା ଟାଇମ ଗୋଟେ ଦିଟା ବେଳୁ ଆସୁଛନ୍ତି ତ ସେଇ ଟାଇମରେ ଟିକେ ଚାଷ ଆଡେ ପଳାଉଛନ୍ତି ବିଲ ଆଡେ ଟିକେ କାମ କରିକି ପଳେଇ ଆସୁଛନ୍ତି ଏମିତିରେ ତ ଅନ୍ୟ ମାନେ କରୁଛନ୍ତି ଖାଲି ପଇସା ଦିଆ ହଉଛି।
ହଁ ବା। ଏଇଆ ପା। ସବୁ ମାନେ ଜଣେ ଯଦି କିଛି କରିନଥିବ ସେ ତା ମାନେ ଇ ଏଇ ଟାଇମ ରେ ଦାନବାନ ଟାଇମ ରେ ନିଜେ ନିଜେ କରିଦବ କିଛି ଲାଗିବନି କିନ୍ତୁ ଯୋଉ ଟାଇମ ରେ ମାନେ ସ୍କୁଲ କୁ ଏପଟେ ଚାଷ ଫାସ କଲା ଯିବ ତମର ଆଉ ଯେ ସେ ପାହାଡ ଅଛି ନା ମାନେ ଇଏ ଜାଗାରେ ବିଲ ଜାଗାରେ।
ହଁ ପାହାଡ ଅଛି ଝରଣା ଅଛି। ଆମର ଆଡେ ପୋଖରୀ ନଈ ସବୁ ଅଛି।
ପାଣି ସୁବିଧା ତାହେଲେ ଭଲ ଥିବ।
ହଁ ପାଣି ସୁବିଧା ଭଲ ଅଛି ତାପରେ କେନାଲ ବି ଅଛି ଏଲେ ପାଣି ଆସୁଛି ଯେତେବେଳୁ ସମସ୍ତେ ସେଇଠି ନେଇକି ପାଣି ମଡଉଛନ୍ତି ଆଉ ଏବେ ତ ମୁଗ ଚାଷ ଚାଲିଥିଲା ଆଣି ସାରିଲେଣି ତୋଳିକି କିନ୍ତୁ ଯେତେବେଳେ ଚାଲି ଥିଲା ସେଇ କେନାଲ ବେଳୁ ଆଣୁଛନ୍ତି ପାଣି ଆଉ କେନାଲ ଯେତେ ବେଳେ ଆସୁଛି। ଏଠି ପାଣି ଆଉ।
ହଁ ଭଲ ଆ ସୁବିଧା ଟିକେ ରହିଲେ ଆଉ ଲୋକଙ୍କୁ ମାନେ ଯାହାର ତ ଅଛି ମାନେ ପାଣି ଯୋଉ ଉଠଉଛନ୍ତି ଯୋଉ ଯନ୍ତ୍ର ଯଦି ଥିବ ସେମାନେ ତାଙ୍କ ସୁବିଧା ଯୋଉମାନୋନ ଟିକେ ଯ ନଥିବ ସମସ୍ତଙ୍କ ପାଖରେ ସେ ଜାଗା ଇଏଟା ଅଛି ପୁଣି ବିଦ୍ୟୁତ ସବୁ ଟାଇମ ରେ ଠିକ ଟାଇମ ରେ ଠିକ ଇରେ ଆସିବନି କେତେକୁ ନଦିକା ହାଉଛି କେତେ କମାଉ ଯ କମ ଟାଇମ ରେ ହବ ତ ପାଣି ଉଠେଇବନି ସମସ୍ତେ କେମତି ଯଦି ଏମିତି ସୁବିଧା ରହିବ ତାହେଲେ ଭଲ।
ହଁ ପରା ସେଇଥିପାଇଁ ଠିକ ଟାଇମ ରେ ଯଦି ବର୍ଷା ଟିକେ ହବ ତାହେଲେ ଟିକେ ସୁବିଧା ହେଇଯାନ୍ତା ଆଉ ଯଦି ଯୋଉ ଦିନ ବର୍ଷା ହଉନି ଏଇ ବର୍ଷ ତ ବହୁତ କମ ବର୍ଷା ହେଇଛି ଆଉ ତମ ଆଡେ
ପୁରା କହୁଥିଲେ ମରୁଡି ପଡିବ ବୋଲି ତଥାପି ବି ତ କାହିଁ ମଝିରେ ଗୋଟେ ଦିନ ହେଇଥିଲା ସେତିକି ସେତିକି ବି ଭଲ ହେଇଗଣି ଖଲି ଯୋଉରେ ପବନ ପକେଇଲା ଖଲି ଥଣ୍ଡା ଲାଗିବା କଥା ଯାହା ସେଥିରେ ଆମ ଆଡେ ତ ଗାଁ ଅଞ୍ଚଳ ନା ମାନେ ଟିକେ ମେଘ ବେଘ ଗ କି ଉ ମାନେ ବିଜୁଳି ଘଡଘଡି ହେଲେ ଡାଇରେକ୍ଟ ଫୋନ୍ ମାନେ ଡାଇରେକ୍ଟ ସେମାନେ ଇଏ କାଟି ଦଉଛନ୍ତି ବିଦ୍ୟୁତ କାଟି ଦଉଛନ୍ତି ତ ରାତିରେ ହଇରାଣ ହେଇକି ସମସ୍ତେ ଶୋଉଛନ୍ତି। ତ ତମ ଘରେ ଲ ଲଗେଇଛ ନା ମାନେ ଶାଗ ସେ ଅଲଗା ଅଲଗା ଜିନିଷ।
ହଁ ଏଇଥର ଶାଗ ଲଗା ଯାଇଥିଲା ଶାଗ ତ ସରିଲାଣି ଆଉ ଖଡା ଏବେ ଅଛି ଖଡା ଶାଗ ହଉଛି ଟିକେ ଟିକେ ତାପରେ ଆଉ କଣ ଲଗା ହେେଇଛି କହିଲୁ ଜହ୍ନି ଗଛ ଲଗା ହେଇଛି ଏବେ ଟିକେ ଟିକେ ଫଳୁଛି ଛୋଟ ଛୋଟ ଆଉ ଖାଇ ଏଇ ନା ଆଣିକି ହେଲେ ପଳୁଛି ଆଉ। ଜହ୍ନି ଲଗା ହେଇଛି। ଆଉ ସେଇ ଖଡା ଟିକେ ଅଛି ଆଉ ଆଉ ବୋଇତାଳୁ ଗଛ ତ ହେଇଛି ମାଡିଛି କିନ୍ତୁ ଫୁଲ ଫୁଲ କିଛି ଆସିନି ତାର ସିଜିନ ଆସି ଥିଲେ ସେ ଆସିବ ଆଉ କେବେ କୋଇ ବେଳୁ ଋତୁ ଆସି ଥିଲେ ଆଉ।
ହଁ
ଆଉ ତମର ଏଥର କଣ କଣ ଲଗ ରହିଛି।
ସେଇ ଆମର ତ ସବୁ ଭ ସବୁ ଶାଗ ଲଗା ହେଇଥିଲା ଆଉ ସେ ଏବେ ବି ଆମର ସେ ଖା ସେ ଖଡା ଯୋଉଟା କହିଲା ତମର ଆମର ବି ସେ ଖଡା ଆଉ ଏନା ଅଛି ଆଉ କଲରା ଲଗେଇଥିଲେ ମାନେ ଆପେ ଆପେ ଉଠିଥିଲା ତ ସେଇ ମଞ୍ଜିରୁ ପୁଣି ଆଉ ଗୋଟେ ଟେପି ବାପା ଲଗେଇଥିଲେ ଆଉ ଆଉ କଣ ଯୋଉ ବାଇଗଣ ଗଛ ବୋଧେ ଲଗା ହେଇଛି ନା କଣ ବିଲାତି ଲଗା ହେଇଥିଲା ସେ ସରିଲାଣି।
ହଁ ବିଲାତି ତ ଶୀତ ଦିନ। ଟାଇମ ରେ ଟିକେ ବେଶୀ ହୁଏ। ହଉନଥିବ ଆଉ ସରି ସାରିବଣି ଆଉ। ହଁ ପରା ଯୋଉ ଖରା ବହୁତ ହଉଚି ସେଥିପାଇଁ ପୁରା ଶୁଖି ଯାଉଚି ଆଉ।
ଏ ଖରାକୁ ଯେତେ ମାନେ ଓଦା ଲୁଗା ଯୋଉ ଦିଅନ୍ତିନି କି ମାନେ ଟିକେ ପକେଇକି ଭାଡି ଫାଡି। ତ ଦେଲେ ବି ତଥାପି ବି ସେ ପୁରା ଏତେ ଜୋରେ ଖରା ଇଏରେ ସେ ଏକାଥରେ ଶୁକି ଯାଉଚି। ମାନେ ଲୁଗାଟା ତ ସୂତାଟା ନା ସାଙ୍ଗେ ସାଙ୍ଗେ ଶୁକିଯିବ ଆଉ କଣ? କରିବ
ଯୋଉ ଭଳିଆ ଖରା ହଉଚି ସେ ତ ପାଞ୍ଚ ଦଶ ମିନିଟ ରେ ଗୋଟେ ଲୁଗା ଶୁଖିଯିବ ଆଉ କେତେ ଲୁଗା ଶୁଖେଇ ପକେଇବ ନେଇକି ଓପରେ।
ହଁ ପା ସେଇଟା ତ ଗୋଟେ ମାମା କହିଥିଲା କଲେକାଳେ ହବ କାରଣ ତାଙ୍କ ମାନେ ମୋ ମାମାଙ୍କ ତାଙ୍କ ଅ ବାପାଙ୍କର ସେଟା ତ ପୁରା ବିଲ ଏରିଆ ଟା ନା। ମାନେ ବିଲ ଜାଗାଟା ତ ସେ ସେ ସବୁ ଜାଣିଚି ବାଦାମ ଫାଦମ ଚାଷ ହୁଏ ସେଠି। ସେ ତା ଆମେ ଆସେ ତାଙ୍କର ସବୁ ଅଧାରୁୁ ଅଧା ସମସ୍ତେ ରୁ ସମସ୍ତେ ସମସ୍ତେ ରୋ ମାନେ ବିଲରେ ଚାଷ ବାସ କରିକି ଘର ଚଳାନ୍ତି ନା ତ ସେମାନେ ଜାଣିଚନ୍ତି ସବୁ ତ ସେଇଟାକୁ ମାମା କୁଏ ମାମା କଏ ଆମର ଏମିତି କରନ୍ତି ସେଇଟାକୁ କଇଲେ ହଉ ସେମିତି କର ଦେଖିବା କଣ ହଉଚି ତଥାପି ତ ଶୁକି ଯାଉଚି ଲୁଗା କେତେ ସମୟ ର ତଥାପି ଗଛ ପଛ ରା ସବୁ ଶୁଖି ଶୁଖା ଗଲାଣି ପତ୍ର ଫତ୍ର ନା ରହିଲେ କିଛି ହବ ଫଳଟେ ଯେତେ ପାଣି ପକା। ହଁ।
ହଁ ପରା ଆଉ ତ ଅଜାଘର କଣ ଲଗା ହଉଚି ଏ ଯୋଉ ବାଦାମ ଫାଦାମ ଚାଷ କରାହଉଚି।
ଅଜା ଘର ଇଏ ଟା ପୁରା ମାନେ ତାଙ୍କ ଜାଗା ସେପଟ ଇ ମାନେ ଗାଁ ଟା ପୁରା ବାଦାମ ଚାଷ ମାନେ ବହେ ହୁଏ ସେ ଜାଗା ତ ସେଠି ସେଥିପାଇଁ ବାଦାମ ଟା କମ ପଇସା ତ ପଠା ହୁଏ ଏଥରକ ମାମୁଁ ହେକା ସବୁ ଦି ମାମୁଁ ଦୋକାନ ଦେଇଚନ୍ତି। ମଝି ମାମୁଁ ଗାଁରେ ରହୁଚନ୍ତି ।ସେ ବେଳେ ବେଳେ ସେ କିତୁ ଚାଷ ସେମିତି ମାନେ ତାଙ୍କର ଶଶୁର ଘରଟା ସେଇଠି ତ ତାଙ୍କର ଯିଏ କଣ ତାଙ୍କ ବାବା ମାନେ ତାଙ୍କ ଶଶୁର ବୋଧେ ହଁ ତାଙ୍କ ଶଶୁର ସିଏ କରୁଚନ୍ତି ଚାଷ ବାସ ନା ତାଙ୍କ ଭାଗ ଟା ସିଏ ଦେଇ ଦେଇ ଦେଇଚନ୍ତି ଶଶୁର ଘରକୁ ତ ସିଏ ଯାହା କରୁଚନ୍ତି ଆକୁ ଦଉଚନ୍ତି ଇଏ ବୁଝାବୁଝି କରୁଚନ୍ତି ଇଏ ତ ଘରେ ରହୁନାହାନ୍ତି ନା ସେ ପଳଉଚନ୍ତି ତାଙ୍କ କାମରେ ତ ସିଏ ଯେତୁ ଆସୁଚନ୍ତି ସପ୍ତାହରେ ଥରେ ଦି ଥର ଆସୁଚନ୍ତି ବୁଝାବୁଝି କରୁ ଚନ୍ତି ଯାହା ହଉଛି ସେଥିରେ ଇଏ ହଉଚି ମାନେ ନୁହଁ କି ସ ମାନେ କିଛି ଅଭାବ ସମସ୍ତଙ୍କର ଭଲରେ ଚଳୁଚନ୍ତି ଆଉ। ମାନେ ଚାଷରେ ବି ଭଲ ହୁଏ।
ହଁ ଆମର ବି ସେମିତି ପା ନିଜର ଧାନ ଚାଷ ଯେତେବେଳେ କରୁଚୁ ନିଜର କରୁଚୁ ପୁଣି ଅନ୍ୟମାନେ ଯେତବେଳେ ବାପାଙ୍କ ମାମୁଁ ଘର ତାପରେ ବାପାଙ୍କର ଜଣେ ଏ ବ ଦାଦାଙ୍କ ପୁଅ ହେବେ ତାଙ୍କ ଘର ସେମିତି ଧାନ ଚାଷ ସେମାନେ ବି କରିପାରୁନାହାନ୍ତି ତାପରେ ଆମ ଗାଁରେ ସିନା ତାଙ୍କ ଜାଗା ଅଛି ସେମାନେ ରହୁଚନ୍ତି ବାହାରେ। ତ ତାଙ୍କର କିଏ କରିବ? ସେଇଥିପାଇଁ ବାପା ବି ଧାନ ଚାଷ କଲା ବଳେ ତାଙ୍କ ବିଲରେ କରନ୍ତି ତାପରେ ମୋ ମାମୁଁ ଘର ବି ଯେତବେଳ କରୁଚନ୍ତି ଏବେ ମୁଗ ଚାଷ କରୁଥିଲେ ତାଙ୍କ ବିଲରେ କରୁଥିଲେ। କରୁଚନ୍ତି ଆଉ କେହି କରିପାରୁନାହାନ୍ତି ଯଦି ବାପା କରିଦଉଚନ୍ତି ଟିକେ ସେଇ ଜାଗାରେ ଆଉ।
ଭଲ ମାନେ ତୋ ବାବାଙ୍କ ଉପରେ ଡ ମାନେ ଦିଟା କାମ ଯେମତି ଲଦି ହେଲା ଭଳିକା ସେମତି ହେଇଯାଉଚି ସେ ପୁରା ମାନେ କଣ କଇଲୁ ମାନେ ହାଲିଆ ହେଇଯାଉଥିବେ ସବୁଆଡୁ ଏପଟ କାମ ସେ ଏପଟ କାମ ହେଲା
ହଁ ପରା ଯାହା ବିି କାମ ହଉଚି ତ ବାପାଙ୍କୁ ଏକୁଟିଆ କରିବାକୁ ପଡୁଚି ନା। ବଉ ତ ଘର କାମ ସବୁ କଲା ବେଳୁ ତାଙ୍କୁ ଇଏ ହେଇଯାଉଚି ବାପା ତାଙ୍କ ଅଫିସ କାମ କରୁଚନ୍ତି ପୁଣି ସ୍କୁଲ କାମ କରୁଚନ୍ତି ପୁଣି ଆମ କଥା ବୁଝୁଚନ୍ତି ପୁଅର କେତେବେଳେ ପୁଅ ବାହାରେ ରହୁଚି ତାର କେତେବେଳୁ କଣ ଉ ଯାହା କେତେବେଳେ ଅସୁବିଧା ହେଲା ଦେହ ଖରାପ ହେଲା ଏ କଲା ସେ କତା ବୁଝୁଚନ୍ତି ପୁଣି ତାଙ୍କ ବିଲ ଫିଲ ଯେତବେଳୁ କାମ ହଉଚି ସେଇ କଥା ବୁଝୁଚନ୍ତି କାହାର କେତବେଳେ ବାହାଘର ହେଲା କଣ ହେଲା କାହାର କଣ ପର୍ବ ପର୍ବାଣି ଯାହାର ଯାହା ଡାକିଲେ କଣ ଇଭେଣ୍ଟ ହଉଚି ସବୁ ଥିରେ ବାପା ଦେଖିବାକୁ ପଡୁଚି ତ ବହୁତ ଏପଟ ସେପଟ ଏପଟ ସେପଟ ହେଇଯାଉଚନ୍ତି ରେଷ୍ଟ କେତବେଳୁ ଟିକେ ନଉଚନ୍ତି ରାତିରେ ଯାହା ଶୋଉଚନ୍ତି ପାଞ୍ଚ ଛଅ ଘଣ୍ଟା ବାସ୍ ସେତିକି।
ହଁ ପା ସେଇଆା ତ ହବ ଆଉ ଜାଣିକି ଆଉ କିଏ ମାନେ କାହା କାମ କାହାକୁ ଇଏ ହେଲାଣି ସେ ପୁଣି ଏପଟ ସ୍କୁଲ କାମ ଇଏ ବୁଝିଲା ବେକୁ ପୁଣି ଏପଟ କାମ ବୁଝିଲା ବେକୁ ଟବଲ ଦିଆଡୁ ହେଇଯାଉଚି ଆଉ ତୁ ତୁ ଆଉ କଣ ତତେ କହିଥାନ୍ତି ଟିକେ ସାହାଯ୍ୟ କର ବୋଲି ତୁ ଝିଅ ଟା ତୁ ଆଉ କଣ ଯାଇକି ବିଲରେ କରିବୁ କି ତୁ ବି ତୋ ପାଠ ପାଠ ପଢିବୁ ଏମିତି ଚାଷ ତାହେଲେ ତମ ଗାଁରେ ବି ଚାଷ ହଉଚି ଆମ ଗାଁରେ ବି ଭଲ ଚାଷ ହଉଚି। ହଉ ହଉ ହଉ ତାହେଲେ ରଖୁଚି ଆ ସେ ଶୋଇବୁ।
ଯା ଶୋଇପଡିବୁ ଯା।
ହଉ।